ହ୍ୟାଲୋ ହ୍ୟାଲୋ
କଣ କଣ କରୁଛୁ? ମୁଁ ଏ
ମୁଁ ବସିଥିଲି। ତୁ
ମୁଁ ଏଇ ଏଠି ବସିକି-ଇ-ଇ କଥା ହଉଥିଲି ତୋ ସାଙ୍ଗରେ ହଁ ହଁ।
ଚାଲୁଣି
ହଁ ଖାଇସାଇ ସାଇଲିଣି ଘସଲି ବରା ତରକାରୀ।
ଆଉ ରାତିରେ ଆଉ ଡିନର କରିବୁନି?
ନା ନାଇଁ ନାଇଁ ନା ଆଉ ତୁ?
ତୁ ବା ଏବେ କଣ, ମୁଁ ଭାବୁଛି ଭାତ ଖାଇବି ଆଉ ମତେ ସବୁବେଳେ ଭାତ ହିଁ ଟିକେ ଭଲ ଲାଗେ।
ଓହୋ ଗରମ ନା ପଖାଳ?
ଗର ମାନେ ମୁଁ ଗରମ ହଉ କି ପଖାଳ ମତେ ରୁଟି ଫୁଟି ଏତେ ଭଲ ଲାଗେନି। ମୋତେ ସବୁବେଳେ ଭାତ। ଗରମ ହଉ କି ପଖାଳ ଏବେ ଯାହା ଯେତେବେଳେ ଯାହା ମିଳିଲା ଆଉ ଗରମ ଏ ଏ ଗରମ ଦିନ ବୋଲି ପଖାଳ ହିଁ ଖାଇବାକୁ ଭଲ ଲାଗୁଛି ଆଉ।
ଓହୋ। ହଉ ଆଉ।
ତୁ ବା ଏବେ କଣ ୱେଟ ଲସ
ହଁ ହଁ ହ। ଖାଳେ ସନ୍ଧ୍ୟାବେଳେ ଚାଲିଛି ମୁଁ।
ମୁଁ ମୁଁ ଏବେ ସେଇଥିପାଇଁ ମାନେ ମୁଁ ତ ଏବେ ଟିକେ ମୋ ତାହା ପାଇଁ ସେଥିପାଇଁ ଦେଖିବା ଆଉ କଣ ହୁ ଦେଖିବା କଣ ହଉଛି ଆଉ।
ହଁ ହଁ।
ଆଉ-ଉ-ଉ ମୁଁ ଆଜି ଖାଇଥିଲି ସେଇ ବରା ଗୋଟେ ଖାଇଥିଲି। ଅ ହଁ ଆଉ ହଉଚି କଣ ତ ଶୋଉ କେତେବେଳେ ସବୁବେଳେ ରାତିରେ
ମୁଁ ଶୁଏେ ସାଢେ ଏଗାରଟା ଦଶଟା
ହ ମୋର ଠିକ ନାହିଁ ଆଗରୁ ଗରମ ହଉଥିଲା ମାନେ ଆଗରୁ ମାନେ ସେପଟ ଘରେ ଏସି ଲାଗିିନଥିଲା ତ ସେଇଥିପାଇଁ ସେତେବେଳେ ଟାଇମ ରେ ଶୋଇଲା ବେଳକୁ ଲେଟ କରିଦି ଲଟ ମାନେ ଦିଟା ତିନିଟା ସାଙ୍ଗ ମାନେ ତ ଲୁଡୁ ଫୁଡୁ ଖେଳିକି ମାନେ ଆମେ ମିଶିକି ଚାରି ଜଣ ସାଙ୍ଗ ହେଇଯାଉ ଲୁଡୁ ଖେଳୁ ଇଏ ସିଏ କରିକି ସାରିଦିଏ ମାନେ ଗରମ ମାନେ ରାତିରେ ଶୋଇ ହୁଏନି ମୁଁ ଟିକେ ଭରୁ ଶୁଏ ଏବେ ଏଶି ଲାଗିଯାଇଛି ଯେ ଦଶଟା ଏଗାରଟାରୁ ପୁରା ଫ୍ଲାଟ ହେଇଯାଉଛି ନିଦ ମାନେ ଅଲଗା ପ୍ରକାର
ଓହୋ ଥଣ୍ଡା ହଉଚି
ମୁଣ୍ଡା ମାନେ ଏସି ଲଗା ହେଇଯାଉଛି ତାପରେ ବନ୍ଦ ହେଇଯାଉଛି ମୁଁ ତାପରେ ଦରକାର ହେଲେ ମଝିରେ ରିମୋଟ ତ ସାଙ୍ଗେ ସାଙ୍ଗେ ଲଗା ହେଇଯାଉଛି ଆଉ
ହୁଁ କି କି ସୋଉଚ?
ମୁଁ ବାବା ମାମା।
ଗୁଡ଼ୁ ଭାଇ ସୋଉନି?
ସିଏ ତାର ଆରପଟ ରୁମ ର କୁଲର ଲଗେଇକି ଶୁଆହୋଉଚି।
ଓ ହୋ।
ହଉ। ତୁ ଉଠୁଛୁ କେତବେଳେ?
ମୁଁ ଉଠୁଚି ଏ ପାଞ୍ଚଟା କେବେ କେବେ ସାଢେ ଛଅଟା ସେମିତି ଆଉ।
ମୋର ଉଠିଲା ବେଳକୁ ଆଟା ନଅଟା ଦଶଟା ଏଗାରଟା ଯେତେବେଳେ ଯାହା ଆଉ।
ଓ ହୋ। ତୁ ଏତେ ଘଣ୍ଟା ସୋଉଚୁ
ଆଗରୁ ଦିଟା ବେଳେ ଶୋଉଥିଲି ଯୋଉ ଦିଟା ତିନିଟା ଚାରିଟା ରାତି ହେଇଯାଏ। ସେତେବେଳେ ମାନେ ଉଠ ସେ ସେତେବେଳେ ଉଠିଲା ବେଳକୁ ଦଶଟା ଏଗାରଟା କରିଦିଏ ଏବେ ଶୋଇ ପଡିଚି ଦଶଟା ଏଗାରଟା ଜେ ସାତେଟା ଆଠଟା ବେଳକୁ ନିଦ ଭାଙ୍ଗି ଯାଉଚି ଆଉ।
ଓ ହୋ।
ମୋର ଏବେ କ ମୋର ଏବେ କଲେଜ ନାହିଁ ବୋଲି କିଛି ଠିକ ନାହିଁ ମାନେ ଯେତେବେଳେ ଯାହା କରିବା କଥା କରୁଛି। ମନଇଛା ମାନେ ଆଗୁରୁ ତ ମାନେ କଲେଜ ଟାଇମରେ କେତେ ହଇରାଣ ହୁଏ ମାନେ ଗରମ ମତେ ପୁଣି ଚାଲିକି ଯିବାକୁ ପଡେ ଯୋଉ ଖରା ଦିନେ ମୋର ଏଗଜାମ୍ ଥିଲା ଚାଲିକି ଯିବାକୁ ପଡେ ଜୋଉ ଭାରି ହଇରାଣ ହବ
ଓ ହୋ ହଁ।
ଆଉ ହଉଚି ଯୋଉ ମାନେ ବସ୍ ଆସେନି ତ ସେପଟକୁ ଯୋଉ ମତେ ସାଇ ମନ୍ଦି ଦୂରରେ ଯାଇଁକି ଚାଲିକି ଯିବାକୁ ପଡେ ହେଲା।
ହଁ ହଁ।
ସେଇଥିପାଇଁକା ମାନେ ସାଇ ମନ୍ଦିର ଯାଇ ଚାଲିକି ଯିବାକୁ ପଡେ ସେଥିପାଇଁକା ଭାରି ହଇରାଣ ମାନେ ବସ ମାନେ ସେଇ ତା ଭିତରେ ସପୋଜ ନାଇଁ ଗୋଟେ କିଲୋମିଟର ଖରାରେ ଚାଲିକି ଯିବି ତାପରେ ସାଇ ମନ୍ଦିରରେ ପହଞ୍ଚିବି। ସାଇ ମନ୍ଦିରରୁୁ ଫେର ବସରେ ଯିବି ବସ ନ ମିଳିଲା ଅଟୋରେ ତାପରେ ଯାଇକି ବିଜେପି କଲେଜ ବିଜେପି କଲେଜରୁୁ ତାପରେ ଫେରେ ସେଇଠି କେତେ ଚଲା ବୁଲା ଯାତ୍ରା
ହଉ ହ ତାହେଲେ ତତେ କେତେ ଘଣ୍ଟା ଲାଗୁଥିବ ଯିବା ଆସିବାକୁ?
ଯିବା ଆସ ବାଟ ମାନେ ମତେ ଯିବା ପାଇଁ ମାନେ ସେତିକି ବେଳୁ ସାଇ ମନ୍ଦିର ଯିବାକୁ ପାଞ୍ଚ ଦଶ ପନ୍ଦର ପାଞ୍ଚ ମିନିଟ ନୁହ ତ ପନ୍ଦରରୁ ଦଶ ମିନିଟ ହାଡଲି ଲାଗେ ଦଶ ବାର ମିନିଟ୍। ଗୋଟେ କିଲୋମିଟର ଚାଲିବା ପାଇଁ ତାପରେ ତାପରେ ହଉଛି କଣ କହିଲୁ? ସେତିକି ଯାହା ତାପରେ ହଉଛି ମାନେ ବସ୍ ପାଇଁ ମେନ୍ ଅପେକ୍ଷା କରିବାକୁ ସେମତି ଏମିତି ବସ୍ ପାଇଁ ଅପେକ୍ଷା କରିକି ଆସେ ଏମିତି ହେଇକି ମୋର ଅଧଘଣ୍ଟେ ପାଖାପାଖି ପଳାଏ ନହଲେ ଜିବା ଆସିବା ବି ସେଇ ଅଧଘଣ୍ଟେ ଆସିବା ଟା ବେଶୀ ହଇରାଣ ହୁଏନି କାରଣ ବସ୍ ଟା ବେଳେ ବେଳେ ନହେଲେ ଆଉଥରେ ଆସିବକୁ ପଡ଼ିବ କାରଣ ମୋର ଛୁଟି ହୁଏ କଲେଜ ପାଞ୍ଚଟା ବେଳେ ନା। ତ ମାନେ ସେଇଠୁ ଅଟୋ ମାନେ ବେଳେ ବେଳେ ଯୋଉ ଲେଟ୍ ହୁଏ ବେଳେ ବେଳେ ଜଲ୍ଦି ହେଇଯାଏ ସବୁ ଏମିତି ବେଳେ ବଳେ ତା କଥା ହଉ ହଉ ପାଞ୍ଚଟାରୁ ମାନେ ଏମିତି ଧର ଛୁଟିରେ ଏମିତିର ଦେଖାହେଇଗଲା କଥା ହେଇଗଲି ଦଶ ପନ୍ଦର୍ ମିନିଟ୍ ବସ ସାଙ୍ଗେ ସାଙ୍ଗେ ପଳେଇଲା। ବସ୍ ତ ରହିବନି ନା ସେମିତି ଆଉ ଯୋଉ ଏକ୍ଜାମ ଟାଇମ୍ଏ ରେ ଆମର ମୁଁ ପୁରା ଛଅଟା ବେଳେ ଯାଉଥିଲି। ଘରକୁ।
ହଁ ହଉ ଆଉ।
ମାନେ ଘରୁ ଛଅଟା ବେଳେ ବାହାରୁଥିଲି ବୁଝିଲୁ ତ।
ହଁ ହଁ ସେଜି କେତେଟାରେ ପହଞ୍ଚୁଥିଲୁ ପହଞ୍ଚି
ବାବା ଛାଡି ଦଉଥିଲେ ସେତେବେଳେ ମାନେ ଏବେ ଏବେ ପ୍ରାୟ ବାବା ହିଁ ଛାଡି ଦିଅନ୍ତି ଆଇଲା ବେଳକୁ ଟିକେ କଷ୍ଟ ନହଲେ ବାବା ଛାଡି ଦିଅନ୍ତି ଏବେ ଫରେ କଣ ପକାଯାଣି ମାନେ ଆଗରୁ ବାବା ଦୋକାନକୁ ଯାଉନଥିଲେ ନା।
ଏବେ ତମ କଲେଜ କେବେ ଖୋଲିବ? ଖୋଲିବ।
କଲେଜ ଖୋଲିବ ସେଇ ସତର ଅଠର ମତେ କ ମାନେ ଏମିତି ତ କୁହାଯଇଛି ସତରରେ ଖୋଲିବ ବୋଲି କିନ୍ତୁ ଏବେ ତ ଖରା ଛୁଟି ଯୋଉ ମାନେ ଖ ଖରା ଯୋଉ ଭଳିଆ ହଉଛି ମତେ ଲାଗୁଛି ଗଭର୍ଣ୍ଣମେଣ୍ଟ ଛୁଟି ବଢେଇବାରେ ଛୁଟି ବଢେଇଲେ ସେ ତାର ହବ ଆହୁରି ଅଧିକ ଟିକେ ଆଉ
ତାହେଲେ ଏବେ ତ ଜୋର ସେ ଖରା ହଉଥିବ। ତୁ କେମିତି ଜିବା ଆସିବା କରିବୁ?
ଯିବା ଖରା ହେଲା କଣ ସେମିତି ଯେମିତି ଯାଉଥିଲି ଏପ୍ରିଲ ମାସ ସାରା ପୁରା ସେମିତି ଯାଇଛି ଖରାରେ ବୁଝିଲୁ।
ଓ ହୋ।
ହଉ ରଜ ପାଇଁ ରଜ ପାଇଁ କଣ ପ୍ଲାନିଂ?
ରଜ ପାଇଁ ମୁଁ ଭାବୁଛି ରଜରେ ଯିବି ଭଉଣୀ ମାନଙ୍କ ସାଙ୍ଗେ ବୁଲିବା ପାଇଁ ଗ୍ୟାଲେରିଆ ହେରିକା। ୱାଓ।
ଆଚ୍ଛା ରଜରେ କଣ ଡ୍ରେସ୍ କରିବୁ ସେମିତି କିଛି ଭାବୁଛୁ।
ରଜରେ ମୁଁ ଭାବୁଛି କୁର୍ତ୍ତି ନହେଲେ କରିବି ସର୍ଟ କୁର୍ତ୍ତିୀ ସାଙ୍ଗେ ଜିନସ ସେମିତି ଆଉ ଗୋଟେ ଆଉ
କୋଉଠୁ କିଣିବୁ ସେମତି କଣ ଭାବିଛୁ। ହୁଁ।
ହଁ ସେମିତି ଭିଟୁ ଯୁଡିଓ ସେମିତି ଗୋଟେ ଭାବିଛି ଆଉ। ଏ
ତୁ ତାହେଲେ ରଜ ଭୁବନେଶ୍ଵର ରେ ହିଁ ରହିବୁ ନା।
ହଁ ଆମ ଗାଁ ରେ କେହି ନାହାନ୍ତି ତ ଭୁବନେଶ୍୍ୱର ରେ ତ ସେଥିରୁ
ଆଗରୁ ତ ରଜରେ ସମସ୍ତେ ଗାଁକୁ ପଳାନ୍ତି ମଜା ଗୋଟେ ବର୍ଷ ମୁଁ ତମ ଗାଁକୁ ଯାଇଥିଲି ମନେ ଅଛି ଟିକେ ଆମେ ମ
ହଁ ହଁ ହଁ ହଁ ହଁ ମନ ଅଛି।
ମୁଁ ଜେତବେଳେ ବହୁତ ଛୋଟ ହେଇଥିଲି ଗାଁ କୁ ଯାଇଥିଲେ
ହଁ ହଁ ଜଣଙ୍କ ଘରୁ ଆସ ସାମ୍ନାରେ ଦଉଡି ରେ ଦୋଳି ଲଗା ହେଇଥିଲା। ଲଗେଇ ଦେଇଥିଲି ଆମ ବଡା ଆପା
ସେଇଟା ମୋର କାଇଁ ମନେ ପଡୁନି।
ନାଇଁ ଲଗା ହେଇଥିଲା ଗୋଟେ ଦଉଡିରେ ଦୋଳି ଲଗା ହେଇଥିଲା ପଟା ବନ୍ଧା ହେଇଥିଲା ଉଁ ଦୋଳିରେ ଲଗେଇ ଖେଳୁଥିଲେ।
ଓହୋ ଭଲ ମଜା କର ହଉଥିବ ମଜା କର ମାନେ ମୋର କାଇଁ ମନ ପଡୁନି ସେ କଥାଟା ତୋର ଦିପୁନ ର ଖେଳୁଥିବ ବୋଧେ ଆଉ।
ନାଇଁ ମୋ ଭାଇ ଯାଇ ନଥିଲା ମୋ ଭଉଣୀ ଯାଇଥିଲେ।
ଓହୋ ହଁ ହଁ ହଁ ହଁ ପା ଆମେ ଚାରି ଜଣ ଯାଇଥିଲେ ନା ହଁ। ଆଉ ହଉଚି ଖାଇଚୁ କଣ? ହ୍ୟାଲୋ।
ହଁ।
ଆଉ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି।
ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ।
ଆଉ ହଉଛି କଣ କହିଲୁ ଯୋଉ କନ୍ଦ କହୁଥିଲି ତଛ କୋଉ ପିଠା ଭଲ?
ମତେ ମତେ ହଉଚ ଚକୁଳି ଇଟିଲି ପିଠା ଭଲ ଆଉ।
ଇଟିଲି ଟା ପୁର ଦିଆ ନା ପୁର ବିନା ପୁର ବାଲା?
ପୁରଦିଆ।
ହୁଁ ହୁଁ ତୁ ମାନେ ତୁ ତୁ ତୁ ଖାଇବା ଶିଖିଛୁ ରୋଷେଇ କରିକି ଶିଖିଛୁ ନା ନାଇଁ।
ହଁ ହଁ ଆସିଛି ରୋଷେଇ ବହୁତ ସାରା।
କଣ ମାନେ ସବୁଠୁ ଭଲ କଣଟା ବନଉ।
ସବୁଠୁ ଭଲ ମୁଁ ଭେଜରେ ପନିର ବନାଏ ପନିର ପନିର ରେ ଗୋଟେ ମସଲା ଦବା ବାଲା କଡାଇ ଭଳିଆ।
ମୁଁ ତ ମାନେ ଏମତି ଭେ ଯୋଉ ପନିର ସେତେ ଖାଏନି ମାନେ ମତେ ପନିର ଭଲ ନୁହଁ। ଆଉ ନନ ଭେଜ ର କଣ୍ଟା ବନଉ ଭଲ।
ମୋତେ ନଭେଜେରେ ଚିକେନ୍
ମୁଁ ମଟନ ଭଲ ମୁଁ ମଟନ ଭଲ ବନାଏ।
ବଢିଆ ଆଉ। ହୋଉ ଆଉ।
ମଟନ କେବେ ତତେ ମ
ନାଁ ମତେ ମଟନ ମ ସେ ମଟନ୍ ବେଳେ ବେଳେ ଖଇବାକୁ ଇଚ୍ଛା ହୁଏ ବେଳେ ବେଳେ ଖାଇବାକୁ ଇଚ୍ଛା ହୁଏନି ଆଉ। ମନ ଉପରେ ଇଚ୍ଛା।
ମଟନ ଇଜ୍ ମାଇ ଅଲ୍ ଟାଇମ୍ ଫ୍ରେବରାଇଟ। ଓଁ ବହୁତ ମତେ ବଢିଆ
ଓହୋ ହଉ ଆଉ।
ମୁଁ ଆସିଲେ ଦିନେ ମୁଁ ନହେଲେ ତୁ ଦିନେ ଆସିବୁ ଆମ ଘରକୁ ମ ମଟନ ବନେଇକି ଖାଇବା ଆଉ। ଆଉ ହଉଛିି ହଁ ଆଉ ଅଙ୍କି ସାହି ସମସ୍ତେ ଭଲ ଅଛନ୍ତି।
ହଁ।
ଆଉ ହଉଛି ଯୋଉ ରଜରେ ମୁଁ ଭାବୁଛି ନହେଲେ
ହଁ ଆସିବୁ ଆମ ଘରେ ଆଡେ ବୁଲିକି ଯିବୁ।
ତମ ଘରେ ସମସ୍ତେ
ହଁ ହଁ।
ଆଉ ହଉଛି ଯୋଉଁ ହଉ ତାହେଲେ ମୁଁ ଯିବି ନହେଲେ ଆଗ ଯାଏ ତୁ ଆମର ତ ନୂଆ ଘରେ ତୁ ଦେଖିନଥିବୁ।
ନାଁ ବା ଯିବି ଦେଖିବା ପାଇଁ ଆଉ କୋଉଦିନ ଗୋଟେ
ହଁ ହୋଉ ତାହେଲେ ଶୁଣ ମୁଁ ରଖୁଛି ଆମେ ପରେ କଥା ହବା ଆଉ ହେଲା।